ହାଲୋ ନମସ୍କାର। କଣ କରୁଚନ୍ତି?
ଶୋଇକି ଉଠିଲି ବସିଛି ଆଉ।
ଓହୋ ଆଜି କଣ ଖାଇଚନ୍ତି?
ଖାଇଥିଲି ଭାତ ଡାଲି କୋବି ତରକାରୀ ଆଉ ପୋଟଳ ଗୋଟା ଭଜା। ଆଉ ମଞ୍ଜା ପତ୍ର ପୋଡା ଆଉ ଆମ୍ବ।
ଆଜି କ ଏତେ ପ୍ରକାର ଖାଇଛନ୍ତି ଆଜି କ ଆପଣଙ୍କ ଘରୁକୁ କିଏ ଆସିଥିଲେ କି।
ନାଇଁ ଆମ ଘରେ ସେମିତି ହେଇଥିଲା ଆଉ।
ଓହୋ ଆଉ ଆପଣ ହର ପବନ ଦଉଛି ନା।
ଟୋଟାଲି ପବନ ଦଉନି ଗରମ ପ୍ରବଳ ହଉଛି।
ପବନ ଦଉନି ଆମର ତ ଏଠି ଜୋରେ ପବନ ଦଉଚି।
ଆମର ଏଠି ଯମା ପବନ ହଉନି ଗରମ ପ୍ରବଳ ହଉଛି ଗୁଳୁଗୁଳି।
ଉ ହୋ ନାଇଁ ମୁଁ ଉପରେ ଛାତ ଉପରେ ବସିଛି ତ। ଜୋରେ ପବନ ଦଉଚି ଏଠି।
ଓ ହୋ। ହଁ ଏପଟେ ଜୋରେ ଗରମ ଯେ କୁହନି କୁହନି ପୁରା ଗୁଳୁ ଗୁଳି ପ୍ରବଳ।
ହଁ ବର୍ଷା ତ ଉଠେଇଚି କେଜାଣି କାଲି ଭଳିଆ ଯଦି ବର୍ଷା ଟା ହୁଅନ୍ତା ଭଲ ହୁଅନ୍ତା ଟିକେ।
ଅ ହଁ ବର୍ଷା ଟିକେ ହେଇଗଲେ ଭଲ ହୁଅନ୍ତା। ଟିକେ ଟିକେ ଘଡଘଡି ମରୁଛି କେଜାଣି ବର୍ଷା ହବ କି ନାହିଁ।
ହଁ ଆଜି କଣ ରୋଷେଇ କରିଥିଲେ ଆପଣ?
ମୁଁ କିଛି କରିନଥିଲି ମା କରିଥିଲେ।
ଅ ହୋ।
ହଁ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଅରୁଆ ଭାତ ଡାଲିମା। ସାଲାଡ୍। ଆଉ କଦଳୀ ଆଳୁ ଭଜା ଆଉ ଖଟା।
ଓହୋ ଆଜି ସୋମବାର କଣ ଵିନା ପିଆଜ ରସୁଣ?
ହଁ ଆମ ଘରେ ସୋମବାରରେ ବିନା ପିଆଜ ରଶୁଣରେ ହୁଏ।
ହଁ।
ଆଉ କୁଆଡେ ବୁଲ ବାକୁ
ନାଇଁ ଆପଣଙ୍କର ସନ୍ଧ୍ୟାବେଳେ ପ୍ଲାନିଂ କଣ?
ପ୍ଲାନିଙ୍ଗ କିଛି ପୁଣି କିଛି ବି ନାହିଁ। ଏମିତି ବସିକି ମୋବାଇଲି ଦେଖିବା କଥା ଆଉ ଆଉ କିଛି ବି ନୁହେଁ।
ଓହୋ ଆପଣ ଯାଉନାହାନ୍ତି ମାର୍କେଟ ଫାର୍କେଟ ବୁଲିବାକୁ।
ନା ଠୁ ଗରମ ଜୋରରେ ହୋଉଇଛି ଯିବାକୁ ଇଛା ହୋଉନି। ହଁ ଦିଇଦିନ ପରେ ଦେଖିବା ଯିବା ଟିକେ ରଜ ପାଇଁ ଡ୍ରେସ ଆଣିବାକୁ। ଆଉ ଟିକେ ପାର୍ଲର ଟିକେ ଯିବା ଏଇଆ ଆଉ।
ଓହୋ। ଆଉ କି ଡ୍ରେସ ଆଣିବେ ଭାବି ସାରିଲେଣିି?
ନା କିଛି ଭାବିନି। ଗଲେ ସେଠିକି ଦେଖାଯିବ। କୋଉ ଟାଇପ୍ ର କଣ କଲେକ୍ସନ ଥିବ କିଛି ତ ନୂଆ ଆସୁନି ଏଇ ଯା ସାଲୁଆର ସେଟ ଦୁପା ସେଟ ଏଇଆା ଆଉ କିଛି ନୁହେଁ।
ଓହୋ ଆପଣଙ୍କ ମନ ଦୁଃଖ ଅଛି କି ଆପଣ କଣ ଏମିତି କୁଂଥେଇ କି କଥା ହେଉଛନ୍ତି?
ନା ତ ମ ଶୋଇକି ଉଠିଲି ତ ସେଇଆକୁ ଆଉ
ଓହୋ ଆପଣଙ୍କ ନଡିଆ ଗଛ ଅଛି?
ଆମର ନଡିଆ ଗଛ ନାଇଁ ତମର ଅଛି କି?
ହଁ ଆମର ନଡିଆ ଗଛ ଅଛି ଆମର ଗୋଟେ ବଡ ଗଛଟେ ଆଉ ତିନିଟା ନୂଆ ଗଛ ଅଛି।
ତାହେଲେ ତମର ନଡିଆ ଉ ଯୁ ଶୁଖିଗଲା ପରେ ଝଡେ ମାନେ ଡାକୁଥିବ କାହାକୁ ଇଏ କରିବା ପାଇଁ ନୁହଁ?
ହଁ ଝାଡିବାକୁ ଡାକୁଛୁ ପା
ତମର ନଡିଆ ଦିଇଟା ଆମକୁ ଦବ ତ?
ହୋଉ ହୋଉ।
ଆଉ। ସବୁ ଦେହ ଫା ଠିକଠାକ୍ ଅଛି?
ହଁ ଠିକ୍ ହଁ ଦେହ ପା ଠିକ୍ ଠାକ୍ ଅଛି ଆପଣଙ୍କ ଦେହ ପା ଠିକ୍ ଠାକ୍ ଅଛି?
ହଁ ଦେହପା ସବୁଠିକ୍ ଠାକ୍ଅଛି। ଆଉ ତମ ଘରେ ସମସ୍ତେ କଣ କରୁଚନ୍ତି?
ନାଇଁ ଆମ ଘରେ ସମସ୍ତେ ଶୋଇଛନ୍ତି ବସିଛନ୍ତି। ବାପା ଯାଇଚନ୍ତି କାମ କରିବାକୁ ଆଉ। କାମ ଆଣିବାକୁ ଯାଇଛନ୍ତି ଗାଁକୁ।
ବାପା କଣ କରନ୍ତି କି?
ବାପାଙ୍କର ବିଜିନେସ୍।
ହୁଁ ହୁଁ।
ଆଉ ତମ ବାପା?
ମୋ ବାପାଙ୍କର ବି ବିଜିନେସ୍।
ଓହୋ। ଆଉ ଆପଣ ବାଉଁଶ ଗଛ ଅଛି?
ଆମର ବାଉଁଶ ଗଛ ବି ନାହିଁ। ଆମର ଖାଲି ମେଞ୍ଚେ ଫୁଲ ଗଛ ଅଛି।
ଓହୋ। ସେଇଥିଲାଗି ଆ ଆମ ଆପ ଆପଣ ପୁରା ଫୁଲ ଭଳିଆ ହେଇଚନ୍ତି ଆଉ।
ମତେ ତ ଆପଣ ଦେଖି ନାହାନ୍ତି, ଫୁଲ ଭଳିଆ କହୁଚନ୍ତି କେମିତି?
ନା ଆପଣଙ୍କ ଭୟେସ୍ ରୁ ଜଣା ପଡୁଛି ନା।
ଓହୋ ତମେ ଭୟେସ୍ ରୁ ବି ଲୋକ ଚିହ୍ନି ପାର?
ହଁ ମୁଁ ମୁଁ ଟିକେ ଜ୍ଞାନ ଅଛି, ମୁଁ ସବୁ ଜାଣିପାରେ।
ଓହୋ ତାହେଲେ ଅଧିକା ତମେ ଅଧିକା ନଲେଜ ଅଛି ତମର ଆଉ ନା
ହଁ। ମତେ ଟିକିଏ ଆପଣ କୋଉ ଜାଗା ବିଷୟରେ ଗୋଟେ କହିଲେ ବର୍ଣ୍ଣନା କଲେ। ଆପଣଙ୍କର ସବୁଠାରୁ ଫେବରେଟ୍ ପ୍ଲେସ୍ ଯେଉଁଟା ତା ବିଷୟରେ ମୋତେ କୁହନ୍ତୁ।
ଫେବରେଟ ପ୍ଲେସ୍ ମୋର ନାଇଁ ପାଖାପାଖି ନା? ନା କୁଆଡେ ବୁଲିବା ପାଇଁ ଯିବା ପାଇଁ ସେମିତି।
ବୁଲିବା ପାଇଁ ଯିବା ପାଇଁ, ଯାହାବି ହେଲେ ଚଳିବ।
ପୁରୀହିଁ ତ ସବୁଠୁ ବେଷ୍ଟ ପ୍ଲେସ, ଓଡିଶା ଭିତରେ।
ଆଉ ତା ଦେହରେ କଣ କଣ ତମକୁ ବେଶୀ ଭଲ ଲାଗେ, ସେ ଜାଗାଟା କୋଉ ଭଳିଆ, ମତେ ଟିକେ କହୁନାହାନ୍ତି।
ତମେ କଣ ପୁରୀ ଯାଇନ କି?
ନାଁ।
ହୁଁ ହୁଁ। ପୁରୀ---ଉଁ ହୁଁ ଜଗନ୍ନାଥଙ୍କୁ ଦେଖିଦେଲେ, ସବୁ କିଛି ମାନେ ପୁରା ବଢ଼ିଆ ଖୁସି ଲାଗେ। ଆଉ କଣ, ସମୁଦ୍ର କୂଳ ଅଛି।
ଆଉ ସେଠିକାର ଯୋଉ ମନ୍ଦିର ମନ୍ଦିରର ଅବଡା ଟା ଖାଇବେ ପୁରା ମାନେ ବଢିଆ ଲାଗେ। ପୁରା ସ୍ଵାଦ ମାନେ ଅଲଗା ଟାଇପ୍ ର। ସ୍ନ ଦେହ ସବୁ ଆତ୍ମା ସବୁ ଶାନ୍ତି ହେଇଯିବ। ଆଉ ସେଠିକା ଫେମସ ପୁରା ଗଜା। ନା ଯିଏ ବି ଯାଆନ୍ତି ସେଠୁ ବଜାର ନେଇକି ଆସନ୍ତି। ଏଇଆ ଆଉ।
ଆ ତମ ଯାଜପୁରରେ
ଆମ ଯା କଣ?
ଆଉ ତମ ଯାଜପୁରରେ ଫେମସ୍ କୋଉଟା କୋଉ ମନ୍ଦିର?
ଯାଜପୁରରେ ବିରଜା କ୍ଷେତ୍ର ପୁରା ଫେମସ। ବିରଜା ମନ୍ଦିର ହଁ।
ଓହୋ ସେଠିକାର ରହସ୍ୟ ଟିକେ କହିବେ?
ସେଠିକାର ରହସ୍ୟ ତ କିଛି ଜାଣିନି, ବଟ ମା ସେଠି ଅ ଅଛନ୍ତି ମାନେ ଏମିତି କୁହାଯାଏ କି ଅ କଣ? ହୁଁ, ମାନେ ପୁରା ଶକ୍ତି ପୀଠ ଗୋଟେ ଆଉ।
ଓହୋ, ସେଇଠି ଗୋଟେ ପିଣ୍ଡ ପକେଇବା ପାଇଁ ଗୋଟେ ଜାଗା ଅଛି
ହଁ ଏଇ ଯୋଉ ନାଭିିଗୟା ସେଠି ମାନେ ପିଣ୍ଡ ଯେତେ ବି ମାନେ କେବେଠାରୁ କହୁ ବହୁତ ବର୍ଷରୁ ପଡ଼ି ପଡ଼ି ଆସିଛି କିନ୍ତୁ ଯେତେ ପଡୁଛି ସେ ସେତେ ତଳକୁ ତଳକୁ ତଳକୁ ଯାଉଛି। ମାନେ କେବେ ସେ ଫୁଲ୍ ମାନେ ଫୁଲ୍ ହେଇନି। ଭୁଲ ହେଇକି ଦେଖାଯାଉ ତ ଭୁଲ ହେଇଛି ପୁଣି ତାପରେ ପୁଣି ତଳକୁ ତଳକୁ ପୁରା ଇକି ଯାଉଥିବ। ସେଥିପାଇଁ ସେଟାକୁ ନାଭିି ଗୟା କୁହାଯାଏ।
ସେଇ ଯୋଉ ପିଣ୍ଡ ଗୁରା ଯାଇ କୋଉଠି ପଡେ?
ପିଣ୍ଡ ସେଇ ପାଖରେ ପଡେ ତାପରେ ପିଣ୍ଡ ସେଠି ନାଭିଗୟା ପୁରା ଗୋଲ ଟାଇପ ର ଗୋଟେ ଅଛି ତା ଭିତରେ ପଡେ।
ନା ନା ସେଇ ଯୋଉ ଯେତେବେଳେ ତଳକୁ ତଳକୁ ସେ ଯୋଉ ପିଣ୍ଡ ଗୁରା ପଳାଏ ଏ ଯଉ ଗୋଲ ଭିତରେ ପଡିଲା ସେଇଟା ମାନେ ଯାଇକି କଉଠି ପଢ଼େ?
ସେ ଗୁଡା ଜାଣିନି ସେ ତ ପୁରା ଗୋଲ ଗୋଲ ଭିତରେ ପସିକି ଯାଏ ନା ମୁଁ ଜାଣିନି ତା ବିଷୟରେ।
ସେଟା ଗଙ୍ଗାରେ ଯାଇଙ୍କି ପଡେ।
ଓ ସେ ମାନେ ତଳେ ତଳେ ବାଟ ଅଛି ଆଉ ଗଙ୍ଗାକୁ ଯିବା ପାଇଁ।
ହଁ। ହଁ ଆଉ ତମ ଯାଜପୁରରେ ସବୁ ଦର୍ଶନୀୟ ସ୍ଥାନ କଣ କଣ ଅଛି ଟିକେ କହୁନାହାନ୍ତି।
ଆମର ଫାଷ୍ଟ ହେଲା ବେରଜା କ୍ଷେତ୍ର। ଆଉ ହେଲା ଯୋଉ ବୈତରଣୀରେ ଅଛି ଜମ ମା ସାତ ଭଉଣୀ।
ମନ୍ଦିର ଆଉ ହେଲା କୁସୁମା ଆଉ କଣ ଏମିତି ଆହୁରି କେତେ ସେ ଅଛି।
ଓହୋ ଆ ଜମ ମାଜ ଯଉ ସାତ ଭଉଣୀରେ ସେଠି କଣ କଣ ମାନେ କେମିତି କଣ?
ଜମମା ସାତ ଭଉଣୀରେ ସେଠି ବି ସେମିତି
ଠାକୁର ଅଛନ୍ତି।
ହଁ ଠାକୁର ଅଛନ୍ତି ଯମଙ୍କର ସାତ ଭଉଣୀ ଥିବାରୁ ନାଇଁ ଯମଙ୍କ ମାଙ୍କର ସା ତ ଭଉଣୀ ଥିଲେ। ସାତମ ମାନେ ଯମଙ୍କ ସାତ ମା ସାତ ଭଉଣୀ ହେଲା ସେଠି ଅଛନ୍ତି ସେଠି କେବେ ତାଙ୍କୁ ମାନେ ସାମ୍ନାରୁ ଦର୍ଶନ କରନ୍ତିନି ମାନେ ଗୋଟେ ସାଇଡ ରୁ ସମସ୍ତଙ୍କୁ ଗୋ ଗୋଟେ ସାଇଡ ରୁ ସମସ୍ତଙ୍କୁ ଦର୍ଶନ କରନ୍ତି ଆଉ ସେଠି ଜଗନ୍ନାଥଙ୍କର ବି ମନ୍ଦିର ଅଛି। ଆଉ ବୈତରଣୀ କୂଳରେ ସେଠି ଯୋଉ ପିଣ୍ଡ ଦାନ ବି କରାଯାଏ ଆଉ
ଯୋଉ ବିରିଣୀ ବିରିଣୀ
ହଁ ବାରିଣୀ ଯେତେବେଳେ ବାରିଣୀ ଆମର ଆସିବ ବାରିଣୀ ଟାଇମ ରେ ସେଠି ପିଣ୍ଡ ଦାନ କରାଯାଏ। କେତେ କେତେ ବର୍ଷ ମାନେ କେତେ ସବୁ ଲୋକ ଯାଆନ୍ତି ପିଣ୍ଡ ପକେଇବା ପାଇଁ।
ଆପଣ ଛତିଆ ଯାଇଛନ୍ତି?
ହ ହଁ ଛତିଆ ବି ଯାଇଛି ଛତିଆରେ ହଁ ମାନେ ସେଠି ଜଗନ୍ନାଥ ଆମର ପୁରୀରେ ଡାହାଣ ସାଇଡ ରେ ଥାନ୍ତି ନା ଆଁ ଏଠି କିନ୍ତୁ ବାଁ ସାଇଡ ରେ। ହଁ ମେବି ବହୁତ ଅଲୌକିକ କଥା ଅଛି ମାନେ ଭଲେ ଗୋଟେ ଜାଗା ଟା କହୁ ସେ ଜାଗାକୁ ମାନେ ପୁରା ଇଏ ଲାଗେ କି କିମ ବହୁତ ରହସ୍ୟ ଲୁଚିକି ଅଛି ସେଠି। ଆଉ କୁହାଯାଏ କି ଯୋଉ ବାର ହାତ ଖଣ୍ଡା ସେଠି ବଢିଛି ଏମିତି ସବୁ।
ଓହୋ ମୁଁ ଯେବେ ଯାଇଥିଲି ଛତିଆକୁ ମୁଁ ଏବେ ଯାଇଥିଲି ଛ ତିଆ ମୁଁ ଦେଖିଛି ସେଠି ଜଗନ୍ନାଥକୁ ଡାଇରେକ୍ଟ ଦେଖିପାରିବନି।
ନା ସେଠି ଗୋଟେ ଜ ବଳଭଦ୍ରଙ୍କୁ ବି ମାନେ ଆଗରେ ମିରର ଅଛି ନା ସେ ମିରର ରେ ତାଙ୍କୁ ଦେଖିବ ତାଙ୍କ ପଛ ଫାଟକ ଦେଇକି ଯିବ
ଦେଖିପାରିବେ।
ଓହୋ ପଛପଟ ଦେଇକି ତାଙ୍କର ଯିବ ସେ ମିରର ରେ ଦେଖିବ ସାମ୍ନା ସାମ୍ନି ଦେଖ ହୋଇ ପାରିବନି।
ନା ଆଉ ଜଗନ୍ନାଥଙ୍କୁ ବି ଦେଖିବ ସାଇଟ ରୁ ଦେଖ ଦେଖିବ ସାମ୍ନା ସାମନି ଦେଖିପାରିବେନି।
ସେ ସେ ମିରର ରେ ତମ ଆଗ ତାର ଗୋଟେ ମିରର ଅଛି ତମେ ସେଇଠି ଦେଖିବ ତାଙ୍କୁ।
ହଁ ଆଉ ସୁଭଦ୍ରାଙ୍କ ବି ସେଇ ସାଇଟୁ ଦେଖିହବ ଆଉ ଦେଖିହବନି ପୁରା ଫୁଲ ଦେଖି ହୁଏନି ସେଠି।
ହୁଁ
ମୁଁ ଯାଇଥିଲି ଯେତେବେଳେ ଛତିଆ ସେଠି ଥିଲେ କିଏ ଆମେ ସ ଯୋଉ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସେୟାଆକୁ ସେ ସେମିତି ଠାକୁର ଥିଲେ ମୁଁ ଯାଇଥିଲି ଯେତେବେଳେ ସେଠି ନନାଙ୍କୁ ପଚାରିଥିଲି କହିଲେ ସବୁଆଡେ ତ ମୁଁ ଦେଖିଛି ଫାଷ୍ଟ ଥାନ୍ତି ଜଗନ୍ନାଥ ତାପରେ ଥାନ୍ତି ସୁଭଦ୍ରା ତାପରେ ବଳଭଦ୍ର ଆଉ ଉମ ଏଠି କଣ ଓଲଟା ସେଠୁ ସେ ମତେ କହିଲେ ତମେ କଣ କହୁଚ? ଉଁ ତମେ ଠାକୁରଙ୍କୁ ଦେଖିଲା ବେଳେ ତମେ ପାଟିରେ କଣ ଟା ଉଚ୍ଚାରଣ କର ଉଁ ମାନେ ଫାଷ୍ଟ କୋଉଟା ନିଅ? ମୁଁ କହିଲି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କହିଲେ ହଁ ତମେ ତ ସେଇଆ କହିଲା ଏଇଠି ତ ସେୟା ଦେଖୁଚ।
ମୁଁ କହିଲି ଆମେ ଯାହା କୁହନ୍ତି ସେଇୟା ଦେଖନ୍ତି।
ହଁ ସେ ସେଇଠୁ ମତେ କହିଲେ ଯେ ତମେ ଯାହା କହିବ ପାଟିରେ ତମେ ସେଇ ସାମ୍ନାରେ ତମେ ସେୟା ଦେଖିବ ଏଠି ସବୁ ପୁରା ମାନେ ସବ ବୁ କିନ୍ତୁ ଗୋଟେ ଜାଗା ମାନେ ମତେ ଲାଗେ ଯେ ପୁରୀ ଠାରୁ ବି ରହସ୍ୟ ବହୁତ ଲୁଚିକି ଥାଏ
ହଁ ପୁରୀ ଠାରୁ ଏଠି ଛତିଆର ବହୁତ ରହସ୍ୟ ଲୁଚିକି ଅଛି। ଆଉ ଗୋଟେ ଅଛି ମାନେ ଛତିଆର କଳ୍ପବଟ ମାନେ ପୁରା ଗୋଲ ହେଇକି ସେଠି ପଳେଇବ ମାନେ କାନ ଦେଲେ ମାନେ ବହୁତ ସାଉଣ୍ଡ ଶୁଭେ ମାନେ କାଳେ କୁହାଯାଏ କି ସେଠି କିଛି ମାନେ ଯୁଦ୍ଧ ହେଇଥିଲା ଏମିତି ସବୁ କଣ କୁହାଯାଏ।
ଓହୋ ନା ସେଟା ତ ମୁଁ ଦେଖିନି ମୁଁ ବା ସେତିକି ଜାଣିଚି ମୁଁ କିନ୍ତୁ ଛତିଆ ବହୁତ ଦିନ ପରେ ମାନେ ବହୁତ ମାନେ କେବେ ଯାଇଥିଲି ଛୋଟବେଳେ ତାପରେ ଏବେ ଛତିଆ ଯେତେବେଳେ ଗଲି ଜାଣିଛି ଛତିଆ ବିଷୟରେ ଯାଇଛି ବହୁତ ଥର କିନ୍ତୁ ଏବେ ଯାଇଥିଲି ରିସେଣ୍ଟ ସେତେବେଳେ ସବୁ ମାନେ ମତେ ଲାଗେ ଯେ ମୁଁ ଯେତେଥର ପୁରୀ ବି ଯାଇଛି ମତେ ତା ଠାରୁ ବି ରହସ୍ୟ ଲାଗେ ଛତିଆରେ କିନ୍ତୁ ସେଟା ଏବେ ଆମର ପୁରୀ ଯିବ ଯେମିତି ତମକୁ ହଁ ଜଗା ଦର୍ଶନ କରିବୁ ସେଠି ମେଞ୍ଚେ ମେଞ୍ଚେ ଲୋକ ଥାଆନ୍ତି ନା ତମେ ଯୋଉଠି ଦେଖିବ ଲୋକ ଆଉ ଛତିଆରେ କିନ୍ତୁ ଲୋକ ବି ଥାନ୍ତି ହଁ, ଛତିଆରେ କିନ୍ତୁ ଲୋକ ଥାଆନ୍ତି ଯେ ଏ ଲୋକ ଯେତେ ବି ଥିଲେ ସେ ଜାଗାକୁ ଯିବାକୁ ମାନେ କିଛି କିଛି ଗୋଟେ ଡର ଡର ଡର ଭଳିଆ ଲାଗିବ ମାନେ